ହ୍ୟାଲୋ ଭାଇ ନମସ୍କାର। ନମସ୍କାର ନମସ୍କାର।
ଆଉ ଏବେ ଆପଣ କଣ କରୁଛନ୍ତି କଣ?
ହଁ। ନଈକି ଯାଇଥିଲି ନଈରେ ଦେଖିଲି ସବୁ ମାଛ ଆସିଛନ୍ତି ଜୋର। ଆଉ ଆପଣ କୁଆଡେ ଯାଇଥିଲେ?
ମୁଁ ତ ଏବେ ନଈକି ଯାଇଥିଲି ନଈରୁ ଆସିଲା ପରେ ନଈତେ ପାଣି ତ ନଈରେ ଏବେ ଶୁଖି ଯାଇଛି ବର୍ଷା ଦିନ ସକାଶେ, ବର୍ଷା ଦିନ ପାଣି ଆସିବା କଥା କିନ୍ତୁ ଏବେ ନଈରେ ପାଣି ନାହିଁ। ଆଉ ବହୁତ ପ୍ରକାରର ମାଛ ଦେଖିଲି।
ଆଜ୍ଞା।
ଆଉ କଳା ଭଇଁଷି ଆମର ସେରେଣା ବହୁତ ପ୍ରକାର ମାଛ ଦେକି ଏବେ ନଈରେ ଗାଧେଇ ଆଉ ଆମ ଗାଁ ପିଲାଙ୍କ ସହିତ ଚାରି ପାଞ୍ଚ ଜଣଙ୍କ ସହିତ ଯାଇଥିଲି ଯାଇକି ଆସିଲି ଏବେ।
ଆଜ୍ଞା ଓହୋ ମୁଁ ବି ନଈତ ଯାଇଥିଲି ଦେଖିଲି ମାଛ ମଉରାଳି ଆସିଛନ୍ତି ମଉରାଳି ମାଛ କରାଣ୍ଡି କୁଣ୍ଟିଆ ଜ ଆ ଧରୁଛନ୍ତି ମୁଁ କହିଲି ସେ କହିଲେ ନା ମତେ ଦେଲେ ଚୁନା ମାଛ। ଏବେ ନେଇକି ଆସିଲି ଭାବିଚି ଭାତ ଆଉ ମାଛ ଭଜା ଡାଲି ରୋଷେଇ ହେଇଛି ଖାଇବା ଆଉ।
ଆଉ ଏବେ କଣ ସବୁ ଦେହ ପା ସବୁ ଭଲ ନା?
ହଁ ଦେହ ପା ଭଲ ଅଛି ଏଇ ଟିକେ ଦେହ ଥଣ୍ଡା ସିଜିନ ଆସିଲାନି ଥଣ୍ଡା ଋତୁ ଥଣ୍ଡା ଋତୁରେ ଟିକେ ଦେହ ହାତ ବଥା ଲାଗୁଛି ଆଉ।
ଆ ଆଉ ଆମର ତ ଏଠି ବହୁତ ଭଲ ଭଲ କଖାରୁ ଗଛ ଜହ୍ନି ଗଛ ଆଉ ସବୁ ବହୁତ ପ୍ରକାର ଭଲ ଭଲ ଗଛ ହେଇଚି। ଆଉ ଆପଣ କେମତି କଣ ଆଜି ପଟା ମୁଗ ଆଉ କୋଳଥ ଅମଳ କଲେ।
ନାଇଁ ମୁଗ ଗଛ ସବୁ ଯାହା ଲାଗିଥିଲା ତାକୁ ସବୁ ଗାଈ ଛାଡ଼ି ଦଉଛନ୍ତି ଗାଈ ଖାଇ ଦେଇେଇଚନ୍ତି। ତଥାପି ତାକୁ ଜଗିକି କିଛି ଅମଳ କରିଚୁ ତାକୁ ରାସ୍ତାରେ ପକେଇ ଦେଇଛୁ ଗାଡି ମଡ଼ିଗଲେ ତାକୁ ଅମଳ ହବ। ଅମଳ ହେଲେ ତାକୁ ଉଡେଇକି ଅ ଅଖାରେ ବସ୍ତା ଆଉ ଆଉ ତମ ବିଦ୍ୟାଳୟ ସବୁ କେମିତି କଣ ଚାଲିଛି
ଆମରତ ଏବେ ପିଲାତ ସକାଳୁ ତାଙ୍କ ବିଦ୍ୟାଳୟ ଚାଲୁ ରହିଚି ଆମରତ ପ୍ରାୟ ହୁଁ ଆମ ବିଦ୍ୟାଳୟରେ ପାଁଶହରୁ ଛଅଶହ ପିଲା ଦୁଇରୁୁ ଚାରି। ପାଞ୍ଚ ସାତଟି ଗାଁରୁ ପିଲା ଆସୁଛନ୍ତି ପାଠ ପଢ଼ିବା ପାଇଁ ଆଉ। ଚାଷୀ ବହୁତ ଭଲ ପାଠ ପଢା ହଉଚି ଶିକ୍ଷକ ମାନେବି ବହୁତ ଭଲ ଭଲ ଶିକ୍ଷକ ଅଛନ୍ତି। ହଁ ପ୍ରାୟତଃ ସାତ ଆଠ। ଅ ଜେଗାରୁ ଆସୁଛନ୍ତି ଶିକ୍ଷକ ମାନେ। ଦଶ ରୁ ବାରଟା ଶିକ୍ଷକ ଅଛନ୍ତି ଆଉ ଆମଏଠି। ତ ବହୁତ ଭଲ ବାଇଗଣ ଚାଷ ଆଉ ଭେଣ୍ଡି। ଚାଷ ବହୁତ ଭଲ ଅଛି ଆପଣ ଏରିଆରେ କଣ।
ଓହୋ। ସବୁ ଧାନ।
ଆଜ୍ଞା।
ଆଉ ଯିବା ବୁଲାବୁଲି କରିବା।
ଆମର ଏଠିତ କଳମ ଯୋଉ କଳମ ଶାଗ। ଆଉ ବହୁତ ଭଲ ଭଲ ଶାଗ ହେଇଛି ଆଉ ଆପଣ। କାଉଁରିଆ କେମିତି କଣ ଅମଳ ହୁଏ ଆପଣଙ୍କ ଏରିଆରେ।
ଆମର ନଳିତା ଗୋଟେ ଚାଷ ହୁଏ। ନଳତା ଯେଉଁ ତାକୁ। ଗଛଲଗେଇବେ ସିଏ। ପଚିବ ପିଟଣା ବାଡେଇବ ବାଡେଇ ସାରିଲା ପରେ ତାଦେହରୁ କାଉଁଦିଆ ବାହାରିବ, ଝୋଟ ବାହାରିବ। ସେ ଝୋଟ। କୁ ଅମଳ କରିବେ ଲୋକମାନେ ଶୁଖେଇ ସାକେଇ ତାକୁ ଅ ବେପାରୀ ଦେଇକି ବିକ୍ରି କରିକି। ପରିବାର ପରିପୋଷଣ। ତାକୁ ଜାଳେଣି ରୂପେ ଚୁଲିରେ ଜାଳନ୍ତି ଆଉ।
ଆଉ ଆପଣ ପ୍ରାୟତ ଛେଳି। ଛେଳି ଆପଣଙ୍କ ଗାଁରେ ପାଖାପାଖି କେତେ ଛେଳି ମେଣ୍ଢା ଆଉ।
ନାଇଁ ଛେଳି ଚାଷ ଆମ ଏପଟେ ଛେଳି ଚାଷ ସବୁ କରୁଚନ୍ତି। ଆଉ ଛେଳି ମାନେ। କଣ ଦଉଚନ୍ତି।
ଆମରତ ଏଠି ପ୍ରାୟତଃ ବହୁତ। ତାଳ ତାଳଗଛ ଅଛି ତାଳସଜ। କେମିତି କଣ ଏ ବର୍ଷ ଆପଣ ଖାଇଲେ।
ହଁ ଏ ବର୍ଷ ତାଳସଜ ସବୁ ଆମେର ଗୋଟେ ବାଉଁଶ ଦେହରେ। ଏ କାଟଣୀ ବାନ୍ଧିକି ତାକୁ ତାଳ ପରା ହେଲା। ତାଳ ପରହେଇକି ଗାଁ ର ପିଲାମାନେେ ସବୁ ଏକଜୁଟ ହେଇକି ଆମେ ସମସ୍ତେ ଖାଇଲୁ। ସେଇଟା ଗୋଟେ ଗାଁ ରେ କେବଳ ସେଇଟା ହଉଛି ଗୋଟେ ଭଲ। ପ୍ରଥା ରହିଛି ସବୁ ଗାଁ ପିଲାମାନେ ଏକାଠି ହେଇକି। ମଜା ମଜଲିସ କରନ୍ତି ଆଉ।
ଆମର ତ ପ୍ରାୟତଃ। ଆମରତ ପ୍ରାୟତଃ ଆମର। ଗାଡ଼ିଆରେ ବହୁତ ଭଲ ଭଲ ମାଛ କରାଣ୍ଡି ଆଉ ମହୁରାଳି। ବହୁତ ଆମ ଗାଁ ପିଲାମାନେ ମିଶିକି ଧରନ୍ତି ଆପଣଙ୍କର କେମିତି କଣ ଧରନ୍ତି।
ନାଇଁ ଆମ ଏପଟେ ସବୁ ଜାଲ ପକେଇକି କେଉଟ ମାନେ ଆସନ୍ତି ସବୁ। ଜାଲରେ ପକେଇ ମାଛକୁ ସବୁ ଧରାଯାଏ। ମାଛ ଧରା ଯାଇକି ତାକୁ ଗୋଟେ ହାଣ୍ଡି ଭିତରେ ପଶେ। ତାପରେ ସବୁ ବେପାରିକି ଡକାଯାଇକି। ଏ ବିକ୍ରି କରାଯାଏ ମାଛ। ଆଉ କିନ୍ତୁ ଏଇ ମାଛକୁ ଯଗି। ସମସ୍ତେ ନେଇଗଲେ।
ଆ ଆପଣଙ୍କ ଏରିଆରେ କେମିତି କଣ-ଅ-ଅ ଶନିମେଳା ହୁଏ?
ହଁ ଠାକୁରଙ୍କର ଆମର ଶନି ମେଳା ଆ ଏପଟେ ବହୁତ ଜ ଯେ ଧୁମ୍ ଧାମ୍ ରେ ହୁଏ-ଏ-ଏ ସବୁ ପାଣି ଏ-ଏ-ଏ ଢାଳନ୍ତି ସନିଶ୍ଚର-ଅ-ଅ-ଅ ମେଳାରେ। ଠାକୁରଙ୍କୁ ମନସ୍କାମନା କରି ଯେ-ଏ-ଏ ଠାକୁରଙ୍କୁ ପ୍ରାର୍ଥନା କରନ୍ତି ଆଉ।
ଆଜ୍ଞା ଆଉ ଆମର ତ ଏଠି ଆମ-ଅ-ଅ-ଅ ଗାଁରେ ପ୍ରାୟତଃ ଅ-ଅ-ଅ ବହୁତ ଭଲ ଭଲ ଗ୍ରାମ ଦେବତୀ ପାଖାପାଖି ଆମ ଗାଁ ର ଆରମ୍ଭରେ ଆମ ଗ୍ରାମ ଦେବତୀ ଗାଁ ରେ ତାସ୍ ଟ ମୁଣ୍ଡରେ ପ୍ରାୟ ଆମ ଶନିଦେବ ଗାଁର ମଝିରେ ଆମର ମଙ୍ଗଳା, ତାରିଣୀ। ଗାଁ ର ଦୁ ଜ୍ୟ ଭାଗରେ ଆମର ହନୁମାନ ମନ୍ଦିର ସବୁପକାର ଅଛି। ଆପଣଙ୍କ ଗାଁରେ ପ୍ରାୟ କଣ କଣ ଠାକୁରାଣୀ ଅଛନ୍ତି?
ଆମ ଆମ ଗାଁରେ ସବୁ ଆମର ଗ୍ରାମ ଦେବତୀ ଅଛନ୍ତି-ଇ-ଇ-ଇ ମ ଛୋଟି ମା ଠାକୁରାଣୀ ଅଛନ୍ତି ଆମର ଗୋଟେ ମଣ୍ଡପ ଏଠି ଅଛି। ସେଠି ଆମର ପାଲା ପରିବେଷଣ କରାଯାଏ। ବାଦପାଲା ଆମର ହୁଏ, ତିନି ରାତି ହୁଏ। ସବୁ ବହୁତ ବଡ଼ ବଡ଼ ସବୁ-ଉ-ଉ ନା ଆ ପାଲା ଗାୟକ ଆସିକି-ଇ-ଇ ଗୀ ଏ ପାଲା କରନ୍ତି ବହୁତ ଆନନ୍ଦ ଉଲ୍ଲାସରେ ଗାଁ ଲୋକମାନେ ଉପଭୋଗ କରନ୍ତି ଆଉ।
ହୁଁ ଏଆ ଆଉ ଆପଣ ଆମ ଗାଁରେ ତ ଏବେ ବି ପିଲାମାନେ ସ୍କୁ ବିଦ୍ୟାଳୟରୁୁ ଆସିକି ଏ କ୍ରିକେଟ ଖେଳ ଯାଇ ରଖିଛନ୍ତି ଏବେ ବି ପ୍ରାୟତଃ ଦଶ ରୁ ପନ୍ଦର ଜଣ ପିଲା ଆସିଛନ୍ତି ଖେଳିବା ଲାଗି ଆପଣ-ଅ-ଅ-ଅ ଏବେ ତ ପାଲାବଳି ଆପଣଙ୍କ ଗାଁରେ କେମିତି କଣ ଚାଲିଛି?
ଆମର ଏବେ-ଏ-ଏ ସକାଳରେ ପ୍ରାତଃ ଟାଇମ ରେ ପ୍ରାତ ବେଳେ ସବୁ ଉଠିଲେ ଉଠିକି ସବୁ ପିଲାମାନେ ସ୍କୁଲ ଗଲେ ପଢିଲେ ମଧ୍ୟାହ୍ନ ଭୋଜନ ଖାଇଲେ। ତାପରେ ସ୍କୁଲ ରୁ ଆସିଲେ ଆସିକି ଏବେ ଖେଳୁଛନ୍ତି ପିଲାମାନେ ସବୁ। ଆଉ-ଉ-ଉ-ଉ ବହୁତ ଆନନ୍ଦ ଉଲ୍ଲାସରେ ଗାଁ-ଆ ମାଟି ଉଲା ସମୟ ହେଇ
ଆପଣଙ୍କ ଗାଁରେ ପ୍ରାୟତଃ-ଅ-ଅ-ଅ କେତେ କଣ ବର ଔସ୍ତ ଗଛ ଅଛି?
ଆମ ଗାଁ ରେ-ଏ-ଏ ଆମ୍ବ ଗଛ ଅଛି, ଓସ୍ ତ ଗଛ, ବରଗଛ, ନଡ଼ିଆ ଗଛ, ପିଜୁଳି ଗଛ। ତାପରେ-ଏ-ଏ କଖାରୁ ଗଛ, ଜହ୍ନି ଗଛ ସବୁ ବହୁତ ଗଛ ସବୁ ସୌନ୍ଦର୍ଯ୍ୟମୟ-ଅ-ଅ ହଁ ଆଉ ଆପଣଙ୍କ ଗାଁ ଗ୍ରାମରେ?
ଆମ ଗ୍ରାମରେ ବି ବହୁତ ଭଲ ଭଲ ଗଛ କନିଆରି ମନ୍ଦାର ଆଉ ଟଗର ଯ ଆଉ ଜାମୁ ସବୁ ବହୁତ ଭଲ ଭଲ ଗଛ ଅଛି ଆଉ-ଉ-ଉ କେମିତି କଣ ଆପଣଙ୍କ ପାଠ ପଢା ବି ଚାଲିଛି?
ଆଜ୍ଞା।
ପାଠ ପଢା କେମିତି କଣ ଚାଲିଛି ଆପଣଙ୍କର?
ଠପଡ଼ା ଆମ ଗାଁରେ ଗୋଟେ-ଏ-ଏ ଉ-ଉ ଏ ଶିକ୍ଷକ ମାନେ ସବୁ ଆସିକି ଗ୍ରାମରେ-ଏ-ଏ ପିଲାମାନ ସବୁ ପାଠ ପଢ଼ାନ୍ତି-ଇ-ଇ ଭଲ ପାଠ ପଢ଼ିଲେ ଭଲ ମଣିଷ ହବ ଏ ସବୁ କଥା ବୁଝାନ୍ ଗାଁ ପରିବେଶରେ ସବୁ ପିଲାମାନଙ୍କୁ ଗଛ ଲଗେଇବା ପାଇଁ ପରିବେଶ ପରିଛନ୍ନ ସ୍ବଚ୍ଛ ଭାରତ କରିବା ପାଇଁ ସବୁ
ଆ ଆମର ବି ଏଠି ବହୁତ ଭଲ।
ଆଜ୍ଞା।
ଆମର ବି ବହୁତ ଭଲ ଭଲ ଧୂପ ଘରେ କରାଯାଏ। ଧୂପ ଠାକୁରଙ୍କୁ ଅଲଗା ଅଲଗ ଧୂପ ଅଲଗା ଅଲଗା ପ୍ରକାରର। ଆପଣଙ୍କ ଗାଁରେ କିଏ କରନ୍ତି କି?
ହଁ, ଆମ ଗାଁ ରେ ସବୁ ବ୍ୟବସାୟ ଧୂପ କାଠି- ଏଠି ଦୀପ ମାଟିର ସବୁ ମାଟି କାଦୁଅକୁ ଚକଟିକି ତାକୁ ଦୀପ କରିକି ସବୁ ଘରର ସ୍ତ୍ରୀ ଲୋକମାନ ସବୁ ବିକନ୍ତି। ଏ ସେ ଏଥିରେ ପରିବାର ପରିପୋଷଣ କରନ୍ତି। ବହୁତ ଦୁଃଖ କଷ୍ଟରେ ଚଳନ୍ତି।
ଆପଣ ନଈ ର ନଈ ନଈ ବିଷୟରେ ଟିକେ କିଛି କଣ କହିବେ? ଆମ ନଈଚ ଏଠି
ଆଜ୍ଞା। ଆମ ଆମର ଏପଟେ ଗୋଟେ ଗେଙ୍ଗୁଟି ନଈ ବହି ଯାଇଛି ସେଇଟା ବିରୁପା ନଈରୁ ଶାଖା ତାର ବାହାରିଛି। ସେଠି ଛୋଟିଆ ନଦୀଟି। ଗାଁ ର ଲୋକମାନେ ସେଠି ସେ ଗାଧାନ୍ତି। ଆଉ ଗାଈ ଗୋରୁ ମାନେ ପାଣି ପିଅନ୍ତି ଗାଧାନ୍ତି। ଲୋକମାନେ ମାଛ ଧରନ୍ତି। ଆଉ ଗ ଆମ ସେଇ ନଈ ଉପରେ ଗୋଟେ ପୋଲ ଯାଇଛି। ପୋଲ ଉପରେ ଲୋକ ମାନେ ଯ ତାୟତ କରନ୍ତି ବହୁତ ସୁୌନ୍ଦର୍ଯ୍ୟମୟ ଗ୍ରାମଟି।
ଖଡିରି ଏବ ବର୍ଷ ବହୁତ ଖଜୁରୀ ମିଠା ଖଜୁରୀ ଗଛ ଆମେ ସବୁ ସାଙ୍ଗମାନେ ସବୁ ଏକାଠି ହୋଇ ଗୋଟେ ବାଡି ଝିଅରେ ବାଡେଇକି ଏ ଆମେ ସବୁ ଖଜୁରୀ ପାରିଲୁ। ପାରିକି ସବୁ ମିଠା କୋଳି ସବୁ ବାଣ୍ଟି ବାଣ୍ଟିଛି ସମସ୍ତେ ଖାଇଲୁ। ଆଉ ଘରକୁ ବି ଆ ଆଣିଲୁ।
କେତେ କଣ ଗାଈ ଅଛି କେତେଟ ଆମର ତ କଳା ଗାଈ, ଧଳା ଗାଈ, ନାଲି ଗାଈ, ତିନରୁ ଚାରି ପ୍ରକାରର ଗାଈ ଅଛନ୍ତି।
ଆଜ୍ଞା।
ଆ ଆପଣଙ୍କର କଣ ଗାଈ କେତେ କଣ ଅଛନ୍ତି?
ଅଛନ୍ତି ଦଶଟି ଗାଈ ଅଛନ୍ତି ଗାଈ ବାଛୁରୀ ମିଶିକି ଦଶଟି। ଆଉ ଗୁହାଳଟି ଅଛି ଗୁହାଳରେ ଏ ବଧା ହୁଅନ୍ତି ଗାଈ ମାନେ ଗାଈ କ୍ଷୀର ଦିଅନ୍ତି। ତାଙ୍କର ଗୋବର ରୁ ଆମେ ଜାଳେଣି ରୂପେ ଘଷି ଗୁଣ୍ଡା କରିକି ବ୍ୟବହାର କରାଯାଏ। ଆଜ୍ଞା।
ଚୁଲିରେ ବହୁତ ଜିନିଷ ହୁଏ। ଘସି ଗୁଣ୍ଡା ଅ ଆଉ ବିଲରେର ତ ପ୍ରାୟତଃ କାାଉଁରିୀ ଅମଳ ହେଇକି ବହୁତ ଆସେ ଏଇ ଗାଡିଆରୁ ଆସିବା ପରେ ତାପରେ ଆମେ ଏ ସବୁ ଜିନିଷ ଆମ ଚୁଲିରେ ଜାଳୁ।
ଆଜ୍ଞା।
ଆଁୟା ଆଉ କଣ ଆଜି ଖିଆ ପିଆ ହବ।
ଆଜି ବର୍ତ୍ତମାନ ଏବେ ଭାତ ଡାଲି ଭଜା ଆଉ ନନେ ଡାଲ୍ମା
ଆଇଁଆ ଆଇଁଆ ଆଉ ଭାଇ ନମସ୍କାରେ ଆଁ
ଆଜ୍ଞା ନମସ୍କାର ନମସ୍କାର।